ହାଲୋ।
ଆଉ କଣ କରୁଛ? ହଁ ମୋ ଭଏସ ଶୁଭା ଯାଉଛି।
ହଁ, ହଁ, ଶୁଭଯାଉଛି। ବସିଛି ଆଉ
ହଁ, ଏବେ କିଛି ଖାଇଲଣିି?
ନାଇଁ, ଏଵେ ଆଉ କିଛି ଖାଇନି।
ହୁଁ
ହ କଣ କରୁ କିଛି କରୁଛ ନା
ହଁ ମାର୍କେଟ ଟିକେ ଯାଇଥିଲି। ଆସିଲି ଏବେ ଆଉ
ହେଲା ଆଉ
ହୁଁ
କିଏ କିଏ ରହୁଛନ୍ତି ତମ ଘରେ।
ଘରେ ବାପା ମା ମୁଁ
ତିନି ଜଣ ହିଁ
ହଁ ବଡ ଭାଇ ରହୁଛି ଯେ ଏବେ ବାହାରେ ଅଛି। ହୁଁ
ବାହାରେ ଅଛନ୍ତି।
ହୁଁ
ଆଚ୍ଛା କଣ କରୁଛନ୍ତି ଭାଇ?
ଏ ଜବ କରୁଛି।
କି ଜବ?
ଏ କମ୍ପାନୀ ରେ।
ଆଚ୍ଛା ତାହେଲେ ତୁମର ଛୋଟ ପରିବାର ସୁଖୀ ପରିବାର।
ହଁ ସେମିତି ଆଉ।
ନା କଣ ଏବେ ତ ଘରେ ପୁରା ଜଣେ ରହିକି ତୁମ ଇଚ୍ଛା ରେ ହିଁ ସବୁ ଯାହା ମନ ଇଚ୍ଛା ସବୁ କରୁଥିବ ନା
ହଁ ମନ ଇଚ୍ଛା ରେ ଆଉ
ଭାଇଙ୍କ ସହ କେବେ କିଛି ଝଗଡା କିଛି ହୁଏ କି ହୁଏନା
ନାଇଁ ଆମର ଭଲ ସମ୍ପର୍କ ପୁରା।
ଭଲ ପଡେ ପୁରା ହେଲା ଆଉ। ଆଉ କଣ ହିଁ ଦରକାର।
ହୁଁ ହ ତମର ସବୁ କିଏ କିଏ ରହୁଚ?
ଆମ ଘରେ ବାବା ମାନେ ବାବା ଘରେ ରହୁନାହାନ୍ତି ଅଛନ୍ତି ହେଲା ବାବା ମା ମୁଁ ଆଉ ମୋଠୁ ବଡ ମୋ ବଡ ଦିଦି। ଆଉ ମୋଠୁ ସାନ ମୋ ସାନ ଭାଇ ମୁଁ ମଝିଆ।
ଓ ହୋ
ହୁଁ
ଭଲ କଥା ଆ
ବାକି ସବୁ ଯାକ ହିଁ ପଢ଼ୁହିଁଛନ୍ତି।
ପଢ଼ାପଢ଼ି ସବୁ ଚାଲିଛି।
ହଁ ସମସ୍ତଙ୍କର ପଢ଼ାପଢ଼ି ହିଁ ଚାଲିଛି।
ଓ ବଡ଼ ଦିଦି ଙ୍କର ସରିନି?
ନାଇ
ଓହୋ
ସେ ଏବେ ପଢୁଛି ହିଁ। ଆଉ ସାନ ଟା ସିଏ ବି ପଢୁଛି ହିଁ ଆଉ ମୁଁ ବି ପଢୁଛି ହିଁ।
ହିଁ ହୁଁ ଭଲ କଥା।
ହୁଁ
ଏ ଖରାଦିନରେ ବହୁତ ସାରା ଫଳ ମିଳୁଚି ନାଇଁ କି?
ହଁ। ଲିଚୁ, ତାଳ, ଖଜୁରୀ
ଲିଚୁ, ତାଳ, ଖଜୁରୀ ଆଉ ଯୋଉଟା ହଁ। ଆମ୍ବ, ପଣସ ଜାମୁକୋଳି
ହଁ।
ଆଉ କଣ ମିଳୁଚି?
ପସନ୍ଦ୍
ଏ ଭିତରୁ ମତେ କହିବାକୁ ଗଲେ ତାଳ ଚଳିବ ମାନେ ଖାଇଦେବି କିନ୍ତୁ ସେତେଟା ମତେ ପସନ୍ଦ୍ ନୁହଁ।
ହଁ।
ଉମ୍ ଖଜୁରୀ ବି ପସନ୍ଦ୍ ନୁହଁ। ବାକି ମତେ ଜାମୁକୋଳି ଭଲ୍ ଲାଗେ ଖାଇବାକୁ। ଲିଚୁ ବି ଆମ୍ବ ବି। ପଣସଟା ବି ସେତେ ମତେ ପସନ୍ଦ୍ ନୁହଁ।
ଆଉ ହୋ।
ବାକି ତିନିଟା ବହୁତ୍ ପସନ୍ଦ୍। ଯେ ଏଥର ମୁଁ ସେ ଭିତରୁ ବୋଧେ କାଲିଠୁ ବୋଧେ ମୁଁ ଆମ୍ବ ଟା ଖା-ଖାଇଲି। ଦୁଇ ତିନ୍ ଦିନ୍ ହବ ମୁଁ ପାଚିଲା ଆମ୍ବ କଣ ମୁଁ ଖାଇଲି।
ଓହୋ ଆଗରୁ ଖାଇନ?
ଆଗୁରୁ ମାନେ ମୁଁ ବାହାରେ ଥିଲି ନା ତ ସେଇଠି ଆମେ ଆମ୍ବ ଖାଉନା। ହଁ ତ ସେଇଠି ଆଜ୍ଞା ଆଜ୍ଞା। ଆଉ ଲିଚୁ ତ ବାସ୍ ଦେଖୁଛି ଦୋକାନରେ ଖାଲି ମୁଁ
କଣ ପାଇଁ?
କିଣିକି ଖାଇ ପାରୁନି ନା, ସେଇଥିପାଇଁ ଦୋକାନ ଟା ଖାଲି ଥିବାର ଦେଖୁଛି।
ଖାଇପାରୁନୁ କଣ ପାଇଁ?
କିଲୋ ପରା ଚାରିଶହ ପଚାଶ। ଚାରିଶ ପଚାଶ ନାଇଁ ତିନିଶ ପଚାଶ।
ତମେ ଥଡ଼ି କିଲୋଲେ ଖାଇବ।
କିଲୋଟେ ନ ଖାଇଲେ ବି, କିଲୋଟେ ଖାଇଦେବି ମୁଁ ଯଦି ଅଣା ହବ। ମୁଁ ସେଇଦିନ୍
ଇଚ୍ଛା ଇଚ୍ଛାକୁ ଦେଖିକି ତ ଚାରି ପାଞ୍ଚ
ସେମତି ସେ ଦୋକାନ୍ ବାଲା ଦେଉନି।
ଦଉନି?
ନାଁ। ସେ ମନା କରିଦେଲା। ସେ ମନା କରିଦେଲା ଆମକୁ। ସେ କହିଲା କି ତୁମେ ନେବ ଯଦି ଏତିକି ନିଅ ନହେଲେ ଆଉ ସେମତି ହେଲେ ଆମର ଏପଟ ସେପଟ ହେଇଯାଉଛି, କଣ ଗୋଟେ କହିଦେଲା ଆମେ ବି ହଁ କହିକି ପଳେଇ ଆଇଲୁ ଧୀରେ। ଆଉରି ବେଶୀ କିଛି ତା ସହିତ ଉଁ କିଛି ଆଉ ମୂଲ ଚାଲ କଲୁନି।
ମୋର ସାଙ୍ଗମାନଙ୍କର ଦୋକାନ ଅଛି। କହିଥିଲେ ମତେ କହିଥାନ୍ତୁ, ମୁଁ କହିଦେଇଥାନ୍ତି।
ମୁଁ ତ ଏବେ ଆସିଲି, ଏଇ ଏବେ ଏବେ ଆସିଛି ଘରକୁ। ତାପରେ ଏଇଠି ଯୋଉ ମାନେ ଯାହାର ଗଛ ଥିଲା ନାଇଁ କି? ତାଙ୍କର ସରିଗଲାଣି।
ହଁ ଏବେ ପ୍ରାୟ ସରିଯାଇଥିବଣି କିଏ କିଏ ରଖିଥିଲେ ରଖିଥିବେ ଆଉ।
ନାଁ ମୁଁ ଜାଣିବାରେ ପ୍ରାୟ ସରେଇ ଦେଲେଣି ଏପଟା।
ହଁ ଅ। ତମର ତମର ପ୍ରସନତା ରେ ଲିଚୁ।
ହଁ ମତେ ଭଲ ଲାଗେ ଆଜ୍ଞା।
ହୁଁ। ହଉ ଭଲ କଥା।
ତମକୁ କଣ ଅଧିକ ଭଲ ଲାଗେ?
ମୋର ସେମିତି କିଛି ନାହିଁ ପସନ୍ତ ଯା ମୋର ସବୁ ଚଳୁଛି।
ଫିର୍ବି ଥିବ ସେମିତି କିଛି ଥିବ ନା ଯୋଉଟା କି ତମକୁ ଅଧିକ ଭଲ ଲାଗୁଥିବ। ।
ଫଳ ଭିତରେ?
ହଁ।
ହଁ ଲିଚୁ ଆକା ଭଲ ଲାଗୁଚି।
ଆଉ କିଛି?
ଲିଚୁ ଆଉ ଗୋଟା ଆସୁଛି ଆମର କଣ ତାର ନାଁ ଯେ ମୁଁ ବି ଜାଣିନି।
ଆଉ ଗୋଟେ ହଁ କହୁନ। ନାଇ କୁହ ତୁମେ।
ସେ ଆପଲର ଗୋଟେ ହାଇବ୍ରିଡ ଅଛି ସେଟା ମିଶେଇକି କରୁଛନ୍ତି। ସେଟ ତାର ନାଁ କଣ ମୁଁ ଜାଣିନି ସେଟା ଗୋଟେ ଭଲ ଲାଗୁଛି।
ଆଉ କେନ୍ଦୁ ଭଲ ଲାଗେ କି ନାଇଁ?
ହଁ ଆମ ପଟେ ତ କେନ୍ଦୁ ଫେମସ ଆଉ।
କେନ୍ଦୁ ଆଉ ଗୋଟେ ଚାର ହଁ ପ୍ରସିଦ୍ଧ।
ଚାର କିନ୍ତୁ କୁସୁମ ନେ ଜଙ୍ଗଲରେ ଖାଇଥାଏ ପୁରା
ଏବେ ତ ମୁଁ ଆଉ ସେ ଚାର ଗଛ ଦେଖୁ ବିି ନାାଇଁ ମୁଁ ଦେଖୁ ବିି ନାଇଁ ସେ ଚାର ଗଛ।
ଆମ ଗାଁ ପଟେ ଅଛି। ତାର କୁସୁମ କେନ୍ଦୁ କେନ୍ଦୁ ଗଛ ପ୍ରବଳ ଅଛି।
କେନ୍ଦୁ ତ ମିଳିଯିବ ବାକି ସେ ଚାର ଗଛ ମିଳୁ ହିଁ ନାହିଁ।
ସେଟା ଜଙ୍ଗଲ ଜଙ୍ଗଲ ଜାଗା ଅଛି ଏବେ। ଆଗରୁ ଏମିତି ଯୋଉଠି ସେଇଟା ଥିଲା। ସେମ ତି ମିଳି ପାରୁନି ଆଉ।
ହୁଁ କେତେ ସାରା ଫଳ ନା ଏଇ ଏଇ ଏଇ ଖରା ଋତୁରେ ହିଁ ତ ସେ ଚାର କୁସୁମ ଏଇ ଯାକ ମିଳେ ନା।
ଖରାଦିନର ଏକ ତ
କେନ୍ଦୁଟା
କେନ୍ଦୁଟା ବି ଖରା ଦିନ ହିଁ ବୋଧେ। ନା ବର୍ଷା ଦିନ ମନେ ପଡୁନି ମୋର। ନାଇଁ ଖରାଦିନୁ ନାହିଁ ବୋଧେ।
ଆଚ୍ଛା।
ହୁଁ।
ବାକି ଏଇ ଯାକ ଫଳ ଭଲ ଲାଗେ। ନା। ସବୁ ମତେ ସେଇଥିପାଇଁ ହିଁ ଖରାଦିନ ଭଲ ଲାଗେ। ପୁରା ବହୁତ ସାରା ଯୋଉ ଫଳ ମିଳେ। ଖାଇବାକୁ।
ଫଳ ଖାଇବା ପାଇଁ ଭଲ ଲାଗୁଛି।
ହଁ ଫଳ ଖାଇବା ପାଇଁ ହିଁ ମତେ ଭଲ ଲାଗୁଛି ଖରା ଦିନ।
ଆଉ କିଛି ଭଲ ଲାଗୁନି ଖରା ଦିନୁ।
ନା ଆଉ କିଛି ଭଲ ଲାଗୁନି ନା ଗରମ ଭଲ ଲାଗୁ ନା କଣ ଭଲ ଲାଗୁଚି ବାସ୍ ସେଇ ଫଳ ଯାକ ହିଁ ମତେ ଦେଇଦିଅ ବା ସେଇ ଆଉ କିଛି
ଓହୋ।
ଆଉ ତ ଚାର ମୁଁ କୋଉ ଦୋକାନରେ ବି ଦେଖୁନି।
ଚାର କୁଆଡେ ବିକିବାକୁ ଆଣୁଚନ୍ତି ସେଟା ବିକି ଆଣୁନାହାନ୍ତି
ଆଉ କୁସୁମ ବି ମୁଁ ଦେଖୁନି ଦୋକାନରେ।
ନାଇଁ କୁଷୁମ ବି ନାହିଁ ସେଉଡା ସେଇରାକୁ ବିକି ଆଣ ନାହାନ୍ତି ଜାମୁକୋଳି ଆଣୁଚନ୍ତି।
କଣ କହିଲ?
ହଁ। ଆଜ୍ଞା? କଁ କହିଲ? ଟିକେ ଭଏସ୍ କଟୁଚି ଭଏସ ଟିକେ କଟୁଚି। କୁହ। ହାଲୋ କୁ ହୁଁ। କୁହନ୍ତୁ। ହାଲୋ। ହା ହାଲୋ।
ହାଲୋ ହଁ ମୁଁ ରଖୁଚି ପଛରେ କଥା ହ
କୁହ?
ମୁଁ କହିଲି କି ହୋଉ ତାହେଲେ ମୁଁ ରଖୁଚି ଆମେ
ହୋଉ ହୋଉ।